ହାଲୋ ହଁ କଁ କରୁଚ? ମୁଁ କି ମୁଁ ଏମତି କା ମୁଁ କାମ ସାରିକି ଏନ୍ତି ବୁଲୁଚି।
ମୋ ଆମର ବି କାମ ସରଚି। ତମ ଆଡେ ବର୍ଷା ହେଇଚି ଆଜି?
ନାଁ ବର୍ଷା ହେଇନେଇ କିନ୍ତୁ ଉଠେଇ ଓ ଉଠେଇଥିଲା ବର୍ଷା ଯେ ବିଜୁଳି ଚଚ ତି ମାରିକି କ ଗଲା ହାରି।
ଆମ ଆଡ଼େ କିନ୍ତୁ ହେଇଚି ପବଳ।
ହଁ।
ହୁଁ ବର୍ଷା ଗଛ ସବୁ ଭା ଲା ଲାଇନ୍ ପଳେଇଚି। ବର୍ଷା ତ ଅଳ୍ପ ହେ ଛି କିନ୍ତୁ ଘଡ଼ଘଡ଼ି ଆଉ ପବନ ପ୍ରବଳ ହେଇଛି ହେନେ ଗଛ ଫଛ ସବୁ ଆମ ବାରିପଟୁ ବି ଭାଙ୍ଗି ଦେଇଛି ଶାଗୁଆନୀ ଗଛ ଆମ ସଜନା ଗଛ ସବୁ ଭାଙ୍ଗି ଦେଇଛି।
ତାଲେ ବା ବାତ୍ୟା ହେଇଯାଇଛି ତମ ଆଡ଼େ ଆଉ।
ହୁଁ ଆମ ମା ତ ଓଳାଓଳି କରୁଛନ୍ତି ଆଉ। ଓଳାଓଳି ସରିନି ତାଙ୍କର।
ଆଉ ରୋଷେଇ କଁ ହେଇଥିଲା ତମର ଆଜି?
ଓ ଦୁ ଆମର ଆଜି ଛୁଇଁ ଆଳୁ ଭଜା, ଡାଲି
ହଁ।
ଆଉ ପୋଟଳ ଭଜା ହେଇଥିଲା। ବଡି ଭଜା ଆମ୍ବ ସୋମବାରେ ମୋର ନା ନାଇଁ ସୋମବାର ଆଇଁଷ ବାରମାସ ସୋମବାରେ କରୁଚେ।
ଓହୋ ସୋମବାରେ ଗୁରୁବାରେ ଖାଉନଥିବ ଶନିବାରେ ଆଉ
ନାଇଁ ଆମ୍ ସୋମବାର ଦିନ ହିଁ ଖାଲି ଅରୁଆ ଖାଉଚି ଆଉ ଉଁ ଗୁରୁବାରେ ମଙ୍ଗଳବାରେ ସୋମବାରେ ଶନିବାରେ ଆଇଁସ ନାହିଁ।
ଓହୋ
ହୁଁ।
ସଧା ଉପରେ ଅସ ଆଉ ସମସ୍ତେ ଖାଆନ୍ତି ନା ଖାଆନ୍ତିନି ଆଇଁଷ ତାଙ୍କ ପାଇଁ ବନାଅ?
ନାଇଁ ସେମ୍ ଉଁ ସାଧାରଣତ କେହି ଖାଆନ୍ତିନି। ଗୁରୁବାର ତ ଆମ ଗେଲୁ ଖାଆନ୍ତିନି। ଆଁ ଯୋଉ ମାମା ଖାଇବେ ନାଇଁ ଅଲଗା ଟାଇମ ରେ କେହି ଖାଆନ୍ତିନି। ଖାଲି ବାର ଅନୁସାରେ ଖାଇବେ ଆଉ।
ଓହ
ଏ ବୁଧବାର ହଁ ବୁଧବାରେ ଶୁକ୍ରବାରେ ରବିବାରେ ଆଁଇସ ଆଉ ଅଲଗା
ଓହୋ।
ଆଉ ତମ ପୁଅ, ଝିଅ
ମୋର ଦି ଦିଇଟା ପୁଅ ଯେ ଯାଇଚନ୍ତି କ୍ରିକେଟ ଖେଳିବା ପାଇଁ।
ପୁଅ ଦି ଜଣ।
ହଁ।
ଓ ହ ଆଉ ତମ ଘରେ ଆଜି ରୋଷେଇ
ରୋଷେଇ ଆଜି ପଖାଳ ଏ ଯୋ କାଲି ଦହି ବରା କରିଥିଲି ରାତିରେ ବରା ଭାତ ଗୋରା ରହିଯାଇଥିଲା। ଭାତ ରହିଲେ ଆମର ସଜପଖାଳ ରାତିରେ ଖାଉ।
ଭାତ ରହିଥିଲା ଯେ ଆଜି ଭାତ ବସି ନଥିଲେ। ଛୁଆ ମାନଙ୍କ ପାଇଁ ଆଳୁଭାଜି ଦେଇଥିଲି, ଆଉ ଛୁଁଇ ଆଳୁ ଭଜା କରିଦେଇଥିଲି। ବଡି, ସାରୁ, ଆଳୁ ଆମ୍ବ କାକୁଡି ଲଗେଇ ଖାଇଥିଲୁ ସଖାଳେ ବରା ତରକାରୀ ଖାଇଦେଇଥିଲୁ ବେଳାରେ ପଖାଳ ଖାଇ ଦେଇଥିଲ। ଲୋ
ହଁ ହ
ଆଉ ରାତି ରାତିକି ଦେଖିଆ ରୁଟିଫୁଟି କଣ କରିବୁଆଉ ତମର କ ବାଇରେ ଗ ଛ ପଛ ଲଗେଇଚ
ହଁ ଆମ ଆମେ ନୁହଁ
ଓହୋ କଣ ଲଗେଇଚ ଫ ଶାଗଫାଗ
ଶାଗ ଖଡ଼ାଶାଗ ଆଉ ଭେଣ୍ଡି। ବାଇଗଣ ଜହ୍ନି ଆଉ କଣ ବୁଦି
ଓ ହଁ ବୋଦି କଣ ବୋଦି କଣ?
ବୁଦ୍ଧି ଝୁଂଡୁଙ୍ଗ ଯୋଉଟା କହୁଚ।
ହଁ ହଁ ତମର ସିଆଡେ ବୋଧି କୁହନ୍ତି।
ଆମ ଆମ ସେପଟ ଆମ ଘର ଲାଇନି ଆଡେ କୁହନ୍ତି ବୋଦିତାପ ଏପଟେ ଝୁଡ଼ୁଙ୍ଗ କିଏ ବୋଦି ଏମିତି ଯିଏ ଯାହାକୁ ନେଇକି ଦେଖିକି କହୁଛନ୍ତି ଆଉ ଆମ ଏପଟେ କହନ୍ତି ବୋଦି ତାକୁ
ଓହୋ କଣ ତମର କୂଅ ନା ବୋରି ବୋରିଙ୍ଗ?
ଆମର କୁହ କୂହ ଟୁଳି ଲାଗିଚି ଟାଙ୍କି ପାଣି ଚାଲିଚି ଆଉ। ଆଉ
ଲା ଲାଇନ ଅଧିକା କାଟୁଛି।
ଲାଇନ ନା ବେଶୀ ବେଶୀ ଏନେ କର ଆଉ
ନା ଆମ୍ବ ଆଣିଛନ୍ତି ଅ ଆମ୍ବ ଆଣିଛନ୍ତି ଅଧବସ୍ଥା। ସବୁବର୍ଷ ଖଟା ହଉଛି, ସେମିତି ଜାର ଜାର ରହୁଛି ହେଲା। ଟି
ହୁଁ।
ଚାଳିଆ ଆମ୍ବ ଆଣୁଛନ୍ତି ଯେ କହିଲେ ଖଟା କରିବା ପାଇଁ ଯେ ମୁଁ କହିଲି ନାହାରେ ରହୁଛି କରିବାନି ପଛେଇ ପଛେଇ ତମେ ଭାତରେ ଖାଇଦିଅ।
ହୁଁ।
ତ ହେରା କିଏ କରୁଛି ଅଧବସ୍ତା ହେବ ଆମ୍ବ ଆଣି ଅଛି। ସବୁଦିନ ଚେକ କରୁଛି କୋଉଟା ପାଚିଛି କୋଉଟା ପାଚିନି ବୋଲି।
ଏ ପାଚିଲା
ପାଚି ପାଚିଲା ନା ପାଚିନି ଏମିତି କଞ୍ଚା ଅଛି। ଗୋ
ନାଇଁ ନାଇଁ ପାଚିଲା ତ ମୁ ପସନ୍ଦ ଏ ନାଇଁ। କଞ୍ଚା ସିନା ହ ପସନ୍ଦ ମୁଁ
କଞ୍ଚା ନୁହଁ କି ପାଚିଲା ନୁହଁ ମୁଁ ଭାତରେ ଖାଇପାରିବିନି ମତେ ବାନ୍ତି ଲାଗିବ ମିଠା ମିଠା ଜିନିଷ ଟା।
ହଁ ହଁ ସେ
ଖାଲି ପାଟିରେ ଖାଏନି କି ଭାତରେ ଖାଏନି କି କିଛିନାହିଁ। ମତେ ଆମ୍ବ ପସନ୍ଦ ନୁହେଁ କି
ମତେ କିନ୍ତୁ ଆମ୍ବ ଭାରି ପସନ୍ଦ। ମତେ ଭାତ ଯଦି ନଦବ ଆମ୍ବ ଦି ତିନିଟା ଦେଇଦବ ହଉ ତୁ ରହିଯା ଖାଇ ମୁଁ ଖାଇକି ରହିଚେ। ମୁଁ ଭାତରେ ହିଁ ଖାଏନି ଆମ୍ୱ। ଅଲଗା ଟାଇମରେ ତୁ ଧରିକି ଦି ତିନିଟା ଖାଇବୁ ଭାତରେ ହିଁ ଖାଏନି।
ଏଇ ଆମ୍ବଓରା ଥିଲାଯେ ପାଚେ ଆମ୍ବରା ଥିଲା ପାଚି ଯାଇଥିଲା ଯେ ମୁଁ କଣ କଲି ଆମ୍ବସୋରା କରିଦେଲି।
ହଁ ହଁ ଆସିଛି ଆମ୍ବସରା କରିପାରୁଛ? ଆମ୍ବସୋରା କରିପାରୁଛ?
ମୁଁ ସବୁ ଜାଣିଛି। କଣଟା ଜାଣିନୁ ବୋଲି କ ସବୁ ଜାଣିଚି କା ଏବେ ଏବେ ଚାଉଳ ପି ଚାଉଳ ପାପ ଚାଉଳ ପାମ୍ପଡ଼ କଲି ଦି ଦିନି ସାରି ହେଲା। ତାପରେ ପ ଯୋଉ ନମକିନ୍ କରିବି ଚାଉଳରେ ଯେ ଏମିତି ପାଗ ହଉଛି ବୋଲି କରୁନି।
ପାଗ ଟିକେ କହୁଲିଆ ଅଛି ନାଇଁ କି ତ।
ହୁଁ ଚୁଲିରେ ଚୁଲିରେ ଦି ଦିନି ସାରି ପୁରା ଚାଉଳ ପାମ୍ପଡ କଲି। ପୁରା ଛାଣିଲା ବେଳୁ ମାନେ ପୋଢା ପଡି ଯାଉଛି। ସେ ମାନେ କଡେଇରେ ପୁରା ଫୁଲ ହେଇଯାଉଛି ପାମ୍ପଡ ଛାଣିଲାଳକୁ।
ଅ ମତେ ଟିକେ ବତେଇଲ କେନ୍ତି ଚାଉଳ ପାମ୍ପଡ କରୁଛ?
ମୁଁ ତ କରୁଥିଲି ସିଝେଇକି କରୁଥିଲି କିନ୍ତୁ ତମେ ସିଝେଇ କରିବନି ଯଦି ଏମିତି କରିବ ଖାଲି ଗ୍ରାଇଣ୍ଡିଙ୍ଗ କରିଦବ ଚାଉଳଟା। ବତୁରେଇକି ଟିକେ ବେଶୀ ପତଲା କରିବନି ମୋଟା କରିବନି ସେଥିରେ ପକେଇଦବ ଉ କଳାଜିରା ଆଉ ଟିକେ ଯଦି କଲର ପକେଇବ ଯଦି ହଳଦା କଲର ଯୋଉ ହଁ ହଁ ହଁ। ପକେଇବ ତାପରେ କଣ ବିଟାଲୁଣ ଟିକେ ବିଟା କଣ କହିଲ ଟିକେ ସୋଢା ଆଉ ଲୁଣ ହୁଁ। କଳାଜିରା କୁ ଟିକେ କଲର ଆଉ ହଁ। ସେରାଟି ହଁ। ତ ଯି ଲଙ୍କା ରାଗ ବି ଖାଇବ ଟିକେ ଲଙ୍କାଉଣ୍ଡ ବି ପକେଇବ ଭଲ ଲାଗିବ ନା ନହଲେ ଶୁଖିଲା ନଙ୍କା ବି ସେଥିରେ ବାଟିଦବ। ଉଁ ଚାଉଳ ସହିତ ବି ସେମତି କରିଦବ
ତେଲ ମାରିକି ଜରିରେ ଶୁକେଇବ ଆଉ ଖରାରେ ଆଉ ନା।
ହଁ ଯଇ ଯୋଉ ପାଲ ପକେଇଦବ ପାଲ ପକେଇ ଦେଇକି ଯେମିତି ଯୋଉ ଡଙ୍କିରେ ତେଲ ତ ମାର ଦେଇଥି ବ ତାପରେ କଣ କହିଲ ପିଠା ଭଳା ପୁରା ପତଲା ପତଲା କରିଦବ ସେ ଶୁଖେଇଦ ହଁ ମୁଁ କିନ୍ତୁ କଣ କରଥିଲି କହିଲ ମୁଁ ଦି ଥର ଯୋଉ ଏବେ କଲି ମାନେ କ ଚୁଲିରେ ଡେକ୍ଚି ରେ କପଡା ଭିଡି ଦେଲି କପଡା ଭିଡି ଦେଇକି ମାନେ ପାଣି ଦେଇ ଦେଇେଇଥିଲି ବହୁତ୍ ଡେକିଚିରେ ଆଉ ଛୋଟିଆ ଛୋଟିଆ ଯୋଉ ଯୋଉ କଣ ଦଉଚ ଚକିଆ ଚକିଆରେ ତେଲ ମାରିକି ରଖିକି ବାମ୍ଫ ଦେଲି ବାମ୍ଫ ଦେଇକି ସେ ଗୋଟେ ସେକେଣ୍ଡେ ଗୋଟେ ସେକେଣ୍ଡେ ଖାଲି ବାହାର କଲି ଆଉ। ସେମିତି କରିଛି ମୁଁ ଦି ଥର ଅଧେ ମାଣେ ହବ କରିଛି ସେତିକି। ସେମିତି ଭାବୁଛି ସେମତି କାଲି ଯେ ଖରା ତ ହଉନି ନା ଖରା ଅଳ୍ପ ହଉଛି। ତ ଦିଟା ସାଢେ ଗୋଟେ ଦିଟା ବେଳକୁ ପୁଣି ପାଗ ଚେଞ୍ଜ ହେଇଯାଉଛି ଫେର୍ ସି ଶୁଖି ଯାଉଛି ଜଲ୍ଦି କିନ୍ତୁ ସିଝା ଗୁରା ବୋଲି ଶୁଖି ଯାଉଛି ଏରା ପୁଣି କଞ୍ଚା ଗୁରା ନା ତାକୁ ସିଝାକୁ ସିଝେଇ ମାନେ ଶୁଖିବା ପାଇଁ ଟାଇମ ଲାଗିବ।
ହଁ।
ସେଥିପାଇଁ ନା ମୁଁ ବନଉନି କରିବି କିନ୍ତୁ ଖରା ଟା ଟିକେ ଟାଣ ହେଲେ କରିବି।
ଓହୋ ହଁ ଆମ ମା ପକଉଛନ୍ତି। ନାଇଁ ମୋ ମା ପକଉଛନ୍ତି ମୁଁ ପକଉନି ମୁଁ ବିରି ଟା ଖାଲି ବାଟିକି ଦଉଛି ଫେଣୁଛି। ସିଏ ତାଙ୍କର ପୋକଉଛି ହଁ ସିଏ ତାଙ୍କର ପୋକଛନ୍ତି ମୁଁ ଗଲେ
ନା ତ ମାନେ ତୋର ଖିଏ ମାନେ ଖାଉଛନ୍ତି ବୋଲି ନା ଖିଆ ପିଆ ନାଇଁ।
ନା ଆମ ସମସ୍ତେ ବଢି ଖାଆନ୍ତି ସମସ୍ତେ ଖାଆନ୍ତି ଆମ
ପାଞ୍ଚ କିଲୋ ପସାରିଲି ପାଞ୍ଚ କିଲୋ ଆଙ୍କ ସରିଲାଣି ଏଇ ପାଗ ହ ଚେଞ୍ଜ ହଉନି ମୁଁ କରିବା ପାଇଁ ହେ ମାନେ କରିପାରୁନି।
ନାଇଁ ବିରି ଆଠ ଦଶ ଗଅଣି ଖଣ୍ଡେ ପଡି ସାରିଲାଣି ସେଥିରୁ ତିନ ଚାରି ଗଣି ପାଞ୍ଚ ଗଣି ଭଳିଆ ପାଖାପାଖି ଗୋଟେ ବଡ ଡବାରେ ଡବା ହେଇଥିଲା ଯେ ସେଥିରୁ ଅଧେ ଖଣ୍ଡେ ସଇଲାଣି ଆଉ କଣ ଅଛି ଆଉ। ଅଛି ଯେ ଦେଖିବା ଏଇ ଆଉ କୋଦିନୁ ଖରା ହଉ ଭଲରେ ପକେଇବେ।
ତମର ବର୍ଷ ଟାକ ଯାକ ରହୁଛି ଆମର ସେ ଝାଙ୍କେ ରହୁନି ଆମର ଘରୁ ଆଣା ହେଥିଲା ତେର କିିଲୋମ। ହୁଁ ଆମର ଘରୁ ଆଣା ହେଇଥିଲା ତେର କିଲୋ ତେର କିଲୋ ବିରି ଯେ ଘରୁ ଅଣା ହେଇଥିଲା ମୁଁ ପାଞ୍ଚକିଲୋ କିଲୋ ବଡ଼ି ପାରିସାରିଲିଣି ସରିଲାଣି ଆଉ ମାନେ ପିଠା ବରା ଏମିତି ତ ଚଲେଇଛି କିନ୍ତୁ ପୁଣି ପୁଣି ପାରିବି ଯାହା ହେଲେ ଯେ କାହିଁ ପାଗ ଚେଞ୍ଜ ହେଲେ କରିବି ଆଉ ସରିଗଲାଣି ନା। ଆଉ କାଲି ମାନେ ଆଜି ଯୋଉ ଭାଜିଛି ତିନି ତିନି ଦିନ ଯିବ ଆଉ ଥରେ ଭାଜିଲେ ତିନି ଦିନ ଯିବ ସଇଲା ସେତିକି ବି ଦିନ ଭିତରେ ପୁଣି ସବୁଦିନ ଆମର
ଆମର ତ ଅ ପଠେଇଥିଲେ ମା ଆଉ ଅଧ ଦବାଏ କଣ ଅଛି ଯଦି ରଜ ଭିତରେ ଭିତରେ ସରିଗଲା ପୁଣି ଗୋଟେ ଖରା ଦେଖିକି ଦି ଦିନ ପକେଇବେ ଆଉ।
ହ୍ୟାଲୋ ହଁ ଆଉ ରଜକୁ ଗାଁ କୁ
ଗାଁ କୁ ଆସ
ଗାଁ କୁ ଯିବା ପାଇଁ ଇଚ୍ଛା ଅଛି ଯେ ଝିଅ ଯିବନି ମୁଁ ଏକୁଟିଆ ପୁଣି ଇଚ୍ଛା ହଉନି କାହିଁକି ନା ସେକର ଲାଇନ ଯାଜପୁର ଲାଇନ ଯିବାର ଅଛି ମୋର ଅଁ ଅଛି ଆର ମାସରେ ତ ସେକର ଗଲେ ଝିଅ ଘର ଟିକେ ଯାଇନି ତିନି ବର୍ଷ ହେଲାଣି ତାଙ୍କ ଘରକୁ ହେଲା ତ ତାଙ୍କ ଘରକୁ ଯି ବି ଘରକୁ ଯିବି ଏକାଥରେ ଯିବି ଯେ ସେଥିପାଇଁ ରଜବେଳକୁ ଯିବା ପାଇଁ ମନା କରୁଛି ମୋ ନଣନ୍ଦ ହଟିକି ଯିବିହାରି ଆଉ
ହଁ ଯୋଉଆଡେ ବୁଲାବୁଲି ଗୋଟେ କରିବାର ଅଛି ରଜକୁ ଆଉ
ତମେ ଗାଁକୁ ଯିବ ନା ନାଇଁ
ହଁ ଯିବି ଯିବି ଦି ଦିନ ପାଇଁକା ନହେଲେ ଯିବି ଆଉ ୟା ପରେ ଝିଅର ସ୍କୁଲ ଫିଟିଯିବ ନା ଆଉ ଯାଇପାରିବି ନ ଯାଇ ପାରିବି ବ ର୍ଷା ଦିନ ବି ହେଇ ଆସିଲାଣି ଆଉ ରହି ଆଉ ଦି ତିନି ଦିନ ଭି ତରେ ମୁଁ ଭାବିଛି ଘରକୁ ଯିବି ହାରି ବୁଲାବୁଲି କରିକି ରଜ ରଜ ଲାଷ୍ଟ ଆଡକୁ ତ ପିଲାଙ୍କର ସ୍କୁଲ ଫିଟିବ ଯାହାହେଲେ କୋଡିଏ ତାରିଖ ଭିତରେ ତା ଭିତରେ ଆସିଥିବି ହାରି ଆଉ ଆଉ ରଜ ପାଇଁ କିଛି କିଣାକିଣିି ନାହିଁ
ଆଜି ଯାଇଥାନ୍ତୁ ଯେ ଆଜି ହବନି କାଲି ଯୋଉ ଆଜି ଯାଇଛନ୍ତି ଆମର ଏଇଠି ଠାକୁ ଏଇଠି ଆସିଲେ କାମରୁ ଆସିଲେ ସିଆଡୁ ଯେ ଏଠୁ ତାପରେ ଏକା ଗଲେ ଗଲେ ଆଶ୍ରମ ଗୋଟେ ଅଛି ତ ସେଠିକି ଗଲେ ତ ଯାଇଛନ୍ତି ତ ସେଗୁଡାକ ରାତିକି ଆଇବେ କଣ ସଦାବେଳେ ମନା କରୁଛନ୍ତି ଆସିବେନି ଆଉ ସୋମବାର ସେ ଯାଇଛ ଯାଆନ୍ତି ସବୁବେଳେ ତାପରେ ପୁଣି କାଲି ଛୁ ମାନେ ଛୁଟି ନେବେ ଯେ କଣ ହଁ କାଲି ଏ ମାନେ କୁହନ୍ତି ନା ଯୋଉ ବର୍ଷେ ଭିତରେ ଯୋଉ ମର ମାନେ ଆମ ପିଇସା ନଷ୍ଟ ହେଇଯାଇଛନ୍ତି ଯେ ମାନେ ପିଇସି ଙ୍କି ଡାକି ଯିବେ
ହଁ ଥରେ ଡାକିକି ଆଣିଲେ ସେ ବୁଲିକି ଗଲେ ଆସିବେ ନହେଲେ ଆସନ୍ତିନି
ପ ଘରୁ ବୁଲିକି ଗଲେ ସେ ସୁଝିଆ ଡାକନ୍ତିି ଯାଆନ୍ତି
ହଁ
ଫୁଣି ଯିବି ଯିବେ ଯେ ବାପ ଘରେ ସେ ଯିବେ କାଲି ଡାକି ଡାକି କାଲି ଗଲେ ପୁଣି ପ ପର ଦିନ ମାନେ କାଲି ଏକ ଦିଟା ବେଳକୁ ଯିବେ ହାରି ଯିବେ ସେଠି ରହିବେ ପର ନ କାହିଁକିନା ଦାନ ଗଦିଆଡେ ହେଲା ଏତେ ବାଟ ଯାଜପୁର ଟାଉନ ବୋଧେ ସେ ଜାଗା ଯିବେ ତାପରେ ପୁଣି ସେଠୁ ଯିବେ ତା ପରଦିନ ସକାଳୁ ତାଙ୍କୁ ଧରିକି ଆଇବେ ଆଉ
ହଁ ପହର ଦିନ ଯାଇ କାଲି ଯିବେ ପହର ଦିନ ଧରିକି ଆସିବେ
ହଁ କାଲି ଯିବେ ଯେ ଆମ ଘର ପ ଟେ ହେଇକି ସେ ପୁଅଟା କୁ କହୁଥିଲେ ନେଇକି ଯିବେ ଯେ ମୁଁ କହିଲି ନେଇକି ଯିବ ସେ ତ ରହିବନି ତା ପରଦିନ ତାପରେ ସେ ଅପା ଯିଏ ଟିକେ ବୟସ ବେଶୀ ବୟସ୍କା ନୁହଁ ଯେ ସେ ପୁଣି ତିନି ଜଣ କମ୍ଫର୍ଟେବୁଲ ଲାଗିବ ନା ଆସିବେ ଏଠି ସେଠୁ ଆସିବେ ଦି ଘ ତ ଆମ ଗାଁ ଯାକେ ଆମ ଗାଁଠୁ ଏଠିକି ଚାରି ଘଣ୍ଟା ଚାରି ଘଣ୍ଟା ବାଟ ବାଇକ ରେ ଏତେ ବାଟ ସେ ଆସିପାରିବେ ନା ମୁଁ କହିଲି ନାଇଁ ପୁଆଟା ନ ଯାଉ ତମେ ଯାଅ ଗୋଟେ ଦିନ ପୁଣି ଆସିିବ ସେ ସକାଳୁ ଗଲେ ଖରାରେ ପୁଣି ଉପର ବଳି ଆସିଲା ବେଳକୁ ବି ବର୍ଷା ପବନ କହିଲେ ଯା ହାରି ତମେ ଏକୁଟିଆ ପଛିକା ଆଇଲା ଆଇଲା ବେଳୁ ସକାଳୁ ସକାଳୁ ଖରା ତ ହବ ଯାହାହେଲେ ଦଶଟା ଯାଏକେ ଆସିବି ଆଠଟା ନଅଟା ଭିତରେ। ପହଞ୍ଚିବ ଯଦି ପାଞ୍ଚଟାରୁ ଏଠୁ ବାହାରିଲେ।
ହଉ ରଖୁଛି।
ହଁ ହଁ।
ହ।